ସାଙ୍ଗ।
ଆ ସାଙ୍ଗ କୁହ।
ହଁ।
କଣ କରୁଛ?
ଏଇ ବସିଛି ତମେ କଣ କରୁଛ?
ମୁଁ ବି ଏଇ ବସିଛି। ଏଇ ସାଙ୍ଗମାନେ ଆସିଛନ୍ତି ଆମେ ସାଙ୍ଗ ହେଇକି ବେସଛନ୍ତି। ହୁଁ ଆମ ଘର
ନା ନା ଆଇସ୍କ୍ରିମ ବାଲା ଆସିଥିଲା ଆମେ ନେଇଥିଲୁ ସେ ଖାଇଥିଲେ ସାଙ୍ଗ ସବୁ ଆସଛନ୍ତି। ଆମ ଘର ପାଖ ସାଙ୍ଗ ନା ହଁ ସେ ଆସି ଥିଲେ ବସିଛନ୍ତି ଗପୁଛନ୍ତି ଆଉ ବହୁତ ଖରା ହେଇଛି। ଆଉ ଫ୍ୟାନ ତଲେ ବସିଛନ୍ତି। ଆଉ କହି ଗରମରେ କୋଉଠି ଯିବେ ସେଠି ଗରମ କେମିତି ହେଇଛି?
ହଁ ଏଠି ବହୁତ ଗରମ ପଡିଛି।
ହଁ ତମେ କଣ ଖାଇଛ?
ମୁଁ କଣ ଯୋଉ, ଖାଇଥିଲି ପଖାଳ ଆଉ ଭଜା।
ହଁ।
ଏବେ କଣ ରନ୍ଧା ହେଇଛି, ବହୁ ଇ କଣ ରାନ୍ଧିଛନ୍ତି?
ଏବେ ତରକାରୀ ରନ୍ଧା ହେଇଛି, ଭାତ ରନ୍ଧାହେଇଛି, ସାଧ ତରକାରୀ ରନ୍ଧାହେଇଛି, ଆଉ।
ହଁ ଏଇ ଗରମରେ ତ ପଖାଳ ଭାତ ଖାଇବାକୁ ଭଲ ଲାଗିବ।
ହୁଁ।
ପଖାଳ ଖାଇବ, ଚଟଣି ଖାଇବ, ଆଳୁଚଟଣି। ଏସବୁ ଖାଇବ ଶାଗ ଏସବୁ ଖାଇବ ବଢିଆ ଲାଗିବ। ଗରମ ଭାତ ତରକାରୀ ଏତେ ଭଲ ଲାଗୁନି ଯେମିତି ମୁଁହରେ ଏଇଆ ଖାସ କରି ତ ରୁଟି ତ ବିଲକୁଲ ଭଲ ଲାଗୁନି। ରୁଟି ତ
ମତେ ବି ମୁଁ ବେଶୀ ରୁ ମୋର ପସନ୍ଦ ରୁଟି ମତେ ତିନି ଟାଇମ୍ ଭାତ ତ ନଦିଅ ମୋତେ ରୁଟି ଦିଅ ମୁଁ ଖାଇଦେବି କାରଣ କାରଣ ମତେ ଭଲ ଲାଗେନି ବେଶୀ ଆମ ଘରେ ସମସ୍ତଙ୍କୁ ଭଭ ଭାତ ଭଲ ଲାଗେ କିନ୍ତୁ ମତେ ରୁଟି ଭଲ ଲାଗେ।
ହଁ।
ହଁ ମତେ ରୁଟି ଭଲ ଲାଗେ ମୁଁ ରୁଟି ଖାଏ ମାନେ ଏମିତି ଏ ରୁଟି ଖାଏନି ରୁଟି ଖାଏ। ପରଟା ଖାଏ।
ହଁ।
ହଁ ମାନେ ଯୋଉ ସେଇଟା ମତେ ଭଲ
ଆଚ୍ଛା ଆଚ୍ଛା ଏ ଯୋଉ ଚାଉଳର ଭାତ ପସେଇକି ସେ ଯୋଉ ଗ୍ରାଇଣ୍ଡରରେ କରିକି କରୁଛନ୍ତି, ସେ ବି ବଢିଆ ଲାଗିବ।
ରୁଟି ସେଇ
ହଁ, ହ୍ୟାଲୋ? ହ୍ୟାଲୋ?
ହୁଁ।
ଆବାଜ ସବୁ କଟି କଟି ଯାଉଛି ଭଲ ଭଲ ଜାଗାରେ ଯାଇକି ବସ, ଯୋଉଠି ନେଟୱାର୍କ ଆସିବ।
ଆମର ତ ଏଠି ନେଟୱାର୍କ ଠିକ୍ ଅଛି।
ଆଉ ଆମ୍ ଆମର ତ ନେଟୱାର୍କ ଠିକ ଅଛି ଆମେ ତ